ହଁ କୋଉ ଜାଗାରେ ଅଛନ୍ତି? କିଛି ଶୁ ଶୁଭାଯାଉନି। ହ୍ୟାଲୋ।
ହଁ।
ଶୁଣି ପାରୁଛନ୍ତି?
ହଁ।
ଆଚ୍ଛା କଣ କରୁଛନ୍ତି ଏବେ?
ବସିଝୀ
ହୁଁ ହୁଁ।
ତମେ, ତମେ କଣ କରୁଚ?
ମୁଁ ବି ବସିଛି, ଆଉ ଖିଆ ପିଆ ସରିଯାଇଛିନା?
ହଁ ସରିଯାଇଛି।
ହୁଁ ହୁଁ ଆଉ ରଜ କେମିତି କଟିଲା? ଖାଇବ ଏବେ?
ଅଁ।
ହୁଁ ହୁଁ।
ଭୋକ ଲାଗିଲାଣି। ମୁଁ କହିଲି ଆଉ ଯାଇଥିଲି କମ୍ପ୍ୟୁଟର ଯେ ଆସିଲି ଆସିକି ତାପରେ ମମି କହିଲେ ଆଉ ନେ ଟିକେ ତୋ ସାଙ୍ଗ ସହିତ କଥା ହେଇ ପଡିବୁ ମୁଁ କହିଲି ହଉ ଦେଖିଆ ମନେ ପଡ ଥିଲା ଟିକେ ମୋ ସାଙ୍ଗ ପାଖକୁ ଲଗେଇଦବା ତାପରେ ଲଗେଇକି କଥା ହଉଛି ମତେ ଖାଇକି କଲ୍ କଲି ପୁଣି ଭୋକ ଲାଗିଲାଣି।
ହଁ ହଁ।
ହଁ।
ଉଁ ତମେ ଦିନକୁ କେତେ ଟାଇମ୍ ଖାଅକି?
ଦିନକୁ ସେମିତି ଟାଇମ୍ ନାହିଁ ଯେତେ ଥର ଭୋକ ଲାଗିବ ଖାଇବି। ଆଉ ବୁ ଗୋଟେ ଗୋଟେ ଦିନ ମୁଳୁରୁ ନ ଖାଇକି ବି ରହିଯିବି।
କାହିଁକି ଖା।
ସେମିତି କିଛି ନାହିଁ।
ମନ ଭଲ ନଥିଲା।
ମନ ଭଲ ନୁହେଁ ଯଉଦିନ ମାନେ ପୂଜା ପର୍ବ କି କଣ ହଉଥିବ।
ଉଁ ହୁଁ।
କେନାଲ୍ କୁଆଡ଼େ ଯଦି ବୁଲି ଯାଇଥିବୁ।
କଉ କଉ ପୂଜା ପର୍ବ କରନ୍ତି?
ମୁଁ।
ହୁଁ।
କରେ ସବୁ।
ଉଁ ହୁଁ।
ଆଉ ସବୁ ବୋଲି ଆଉ କଣ ସ୍ତ୍ରୀ ଲୋକଙ୍କ ପୂଜା ପର୍ବ କରେ ନା କଣ ସାବିତ୍ରୀ।
ଉଁ ହୁଁ ହ କ ଝିଅ ମାନଙ୍କର କଣ ସେ ଯୋଉ ରୁହେ ଆମର ଖୁଦୁରୁକୁଣୀ। ଆଉ ରୁହେ କୁମାର ପୂର୍ଣ୍ଣିମା ଆଉ କଣ ଗୁରେ ଥାଏ?
ଆଉ ଆଉ ଜାଗର।
ହୁଁ ଜହ୍ନିଓସା ଗୁରେ ଥାଏ ଗାଁ ମାନଙ୍କରେ ସେ ସବୁ କର?
ସେଇରା ପା କୁମାର ପୁର୍ଣିମା ଓଷା।
ସେଇଟା କୁ କୁମାର ପୂଣ୍ଣିମା କୁହାଯାଏ କି?
ଗୋଟିଏ ଉଷା ତ ନମ ଗୋଟିଏ ନା? ଆଗୁଆ ମାନେ ମାସ ସାରା ସେଟା କୁ କରାଯାଏ ଲାଷ୍ଟ ଦିନ ପୂର୍ଣ୍ଣିମା ଦିନ ଯୋଉଟା ପୂଜା କରନ୍ତି ସେଇଟାକୁ କୁମାର ପୂର୍ଣ୍ଣିମା କହିଦିଅନ୍ତି। ମାସ ସାରା ଯୋଉଟା କରୁଛନ୍ତି ସେଟା ଜହ୍ନି ଓଷା।
ଓ ହୋ।
ହଁ। ଆଉ ତମ ପଟେ ଆଜି ଖରା କେମିତି ହଉଛି?
ଖରା ଅଜି ଜୋରେ ହଉଛି।
ହଁ ଆମର ବି ଖରା ଜୋରେ ହଉଛି ଯେ ବାହାରେ ଗୋଟେ ଗଛ ଅଛି ପିସ୍ତାବାଦାମ ଗଛ ତାପରେ ମୋ ତଳ ଟା ଆଜି କୋତରା ହେଇଥିଲା ମୋ ମାମା ଝାଡୁ କରିକି ସଫା କରିଦେଇଛନ୍ତି ସେଇଠି ଆ ଆସିକି ବସିଛୁ ଆମେ।
ହୁଁ ହୁଁ କେତେ ବଡ ଗଛ ଟା ସେଇଟା ପିସ୍ତାବାଦମ ଗଛ ଟା?
ଉଁ ବଡ ଟେ ବୋଲି ବଡ ଟେ।
ସେଇଟା କେମିତି ଫଳ ହୁଏ ପିସ୍ତାବାଦାମ ଯୋଉ ଫଳେ କେମିତି ଫଳେ?
କେମିତି ଫଳେ ମୁଁ କେମିତିି ଦେଖିଲି।
ମାନେ ସେ ଯେମିତି ଆମର କୁଳି ଫଳେ ସେଇ ଟାଇପ୍ ର ଫଳେ ନା ଅଲଗା ଅଲଗା କିଛି ଟାଇପ୍ ର ପଳେ।
ମାନେ ଫଳ ହଁ ଫୁଲ ହଉଚି ଏଠି ଯୋଉ ମାନେ ଫଳ ହଉଚି।
ଆଁ ହାଁ।
ଉପରେ ଗୋଟେ ମାନେ ନଡିଆ ଟାଇପ୍ ର ଗୋଟେ ଟାଣ ଚୋପା ଥିବ ଭିତରେ ଯେମିତି ନଡିଆ ରୁହେ ମାନେ ଏ ନଡିଆର ହେଲେ ମାନେ ଅ କଣ? ନଡିଆ ଖୋଳପାଟା ଥାଏ ଟାଣ ହେଇକି ହେଲେ ଗୋଟେ ଭିତରେ ଯାର ଗୋଟେ ମଞ୍ଜି ଟାଇପ୍ ର ଥାଏ ଯେ ସେଇଟା ହେଲା ପିସ୍ତା ବାଦାମ୍।
ଅଁ ହଁ ଆପଣଙ୍କ ଗାଁରେ କଣ ଚାଷବାସ ହୁଏ?
ଆମ ଗାଁରେ ଗହମ ଚାଷ ହୁଏ।
ହୁଁ ଆପଣ ଆପଣ ଚାଷ କରି ଯାଆନ୍ତି?
ହଁ।
ଉଁ ହୁଁ।
ମୁଁ ବିଲରେ ଯାଇକି ପାଣି ମଳାଏ।
ହୁଁ
ଗଛ ମାନିକରେ ପାଣି ନିଏ ଏ ସରି ପାଣି ଦିଏ।
ହଁ ହୁଁ ତଳି ରୁଇ ଜାଣିଚନ୍ତି ଧାନ କାଟି ଜାଣିଚନ୍ତି?
ହଁ।
ଉଁ ହୁଁ ଆଉ କଣ କୁହନ୍ତି? ମୁଁ କେବଳ ଧାନ କାଟିି ଜାଣିଚି କିନ୍ତୁ ତଳି ରୁଇ ଜାଣି ନାହିଁ।
ଓହୋ।
ସାନ ମାମୁ ହଁ।
ଓହୋ କୋଉଠି କାଟିଲେ?
ବିଲରେ।
ନିଜ ବିଲରେ ନା ଯାଇକି ଅଁ ଯୋଉ ମାନେ ନିଜ ଘର ପାଖରେ ଜଣେ ଯଦି ଯ ମାନେ ବଡ ବାପା କି କିଏ ଥିବେ ତାଙ୍କ ବିଲରେ।
ନାଇଁ ନିଜ ବିଲରେ କାଟେ।
ଓହୋ। ହଁ। ଆଉ ରୋଷେଇ?
ରୋଷେଇ ମାମା ମୁଁ କଣ କରିବି ରୋଷେଇ? ତମୁକୁ ରୋଷେଇ ଜଣା ଅଛି?
ହଁ ମତେ ଜଣାଅଛି।
କଣ କଣ କରିପାରିବା?
କଣ ପଚାରନ?
ଉଁ ଆମିଷ ରାନ୍ଧି ଜାଣିଚନ୍ତି?
ଆଇଁଷ ନା ଆଇଁଷକୁୁ ଛାଡିକି।
ଉଁ ମତେ ସବୁ ରୋଷେ ଜଣା ଯେ ହେଲେ ମୁଁ କରେନି ଆଉ।
ଓହୋ।
ମାନେ ଯେଉଁ ଜାଗାରେ ମୋର ଆବଶ୍ୟକତା ରୋଷେଇ କରିବା ପାଇଁ ନ କଲେ ନ ଚଳିବ ସେଇ ଜାଗାରେ ମୁଁ କରିବି। ବେଳେ ଘରେ ରହିଲେ କିନ୍ତୁ କିଛି କରେନାହିଁ।
ଓହୋ।
ଘରେ ମା ବାପା ସେ ଯୋ ମାମା ଅଛନ୍ତି ସେ ତାଙ୍କର ଦେଖିନେବେ ରୋଷେଇ ଆଉ ମୁଁ କଣ କରିବି ପୁଅ ପିଲାଟା।
ଓହଁ।
ଆପଣଙ୍କର ରଜ କେମିତି କଟିଲା?
ରଜ ଭଲରେ କଟିଚି ଆଉ କଣ?
ହୁଁ ଘରେ କଣ କଣ ପିଠା ପଣା କରିଥିଲ?
ରମ୍ କ? ଚକୁଳି ପିଠା।
ଆଉ।
ପୋଡପିଠା।
ଆଉ।
ଆଉ ମୋମୋ।
ପୋଡ ପିଠା କେମତି କରାଯାଏ।
ପୋଡପିଠା ପୋଡପିଠା କ୍ଷୀର କ୍ଷୀରରେ କ୍ଷୀରକୁୁ ସିଜେଇକି ମୁଁ କଣ ହେନା ମୋ ମାମା କ୍ଷୀର ମୁଁ ଆଣଲି। କ୍ଷୀରକୁ ସିଜେଇକିନା ସେଇରା ଗୋଟେ ବହଳିଆ ବହଳିଆ ହେଇଗଲା ସେଇରାକୁ ପିଠା କରିଦେଲେ।
ମାନେ କେମିତି ତାର ମାନେ ପ୍ରସ୍ତୁତିଟା କେମିତି।
ମୁଁ ଜାଣିିନି।
କାଇଁ କ୍ଷୀର ନୁହେଁ ତ ଆଉ କଣ ମିଶେଇଥିଲା। ଯୋଉମାନେ କ୍ଷୀର ଖି ଆଗୁଆ ମାନେ ଗୁରେ କଣ ଧଳା ଧଳା ଚୁନା ଚୁନାରେ କଣ ଧଳା ଧଳା ମିଶେଇକି ସେ ନଡିଆ ଘାଟିକି ପକେଇ ଦେଇକି ନା ମୋ ମାମା ରଖିଦେଇଥିଲା ସେଦିନ। ତାପରେ ସେଇରାକୁ ଭାଜି ଦେଲେ କଡେଇରେ ପକେଇକି ଭାଜିଲେ ତେଲ ଦେଇଛନ୍ତି କି ନ ଦେଇଛନ୍ତି ମୁଁ ଜାଣିନି ଭାଜିକି ତାପରେ କ୍ଷୀର ମିଶ୍ ଉଁ
ତାପରେ କଁ ମିଶେଇଲେ।
ତାପରେ ନା ନା କ୍ଷୀର ଦେଇକି ବୋ କ୍ଷୀର ଦେଇକି ଭାଜିଲେ।
ଉଁ ହୁଁ ଚକୁଳି ପୋଡା କ ଚକୁଳି ଚକୁଳି ପୁଡି ଜାଣିଛନ୍ତି ଆପଣ। ପଲମରେ କେମିତି କେମିତି।
କଁ ଏମିତି ତେଲ ଦେବ୍ ଉଁ ନିଆଁ ଲଗେଇବ ତାପରେ ତେଲ ଦବ ତେଲ ଦେଇ ସାରିଲା ପରେ ତାପରେ ପିଠା ଆଣିକି ପକେଇବ। ପକେଇ ସାରିଲା ପରେ ଟିକେ ହେଲା ପରେ ତାପରେ ନୋଉଟେଇକି ପୁଣି ତାର ହେଲାଠୁ ନବ।
ଉଁ ହୁଁ ତମେ ପୋଡି ଜାଣିଚ।
ହଁ।
ହୁଁ ହୁଁ।
ଆଉ ଆପଣଙ୍କର ଗାମ୍ ପାଖେରେ ଦଶହରା ହୁଏ।
ହଁ ଦଶହରା ଆମ ଗାଁ ପାଖେରେ ହୁଏ। ପାଖେରେ ବୋଲି ବୋହୁତୁ ଦୂରରେ।
ଆପଣ ଯା
ଯୋଉଠିକି ଚାଲିକି ଯାଇ ଯାଇ ହ ବ ହେଲେ କିଏ ଚାଲିିକ ଯିବା ସମ୍ଭବ ହେବ ହଉନି।
ମାନେ ପାଖ ନୁହେଁ କି ଦୂର ନୁହଁ କିନ୍ତୁ ଚାଲିକି ଯାଇ ହବନି।
ଟିକେ ପାଖେରେ ଆଉ।
ଉଁ ଆପଣ ଯାଆନ୍ତି ଦେଖିଆକୁ।
ହଁ।
ଓହୋ।
ଆମ ଆମର ପ୍ରସିଦ୍ଧ ବଳଦ ଯାତ୍ରା ଉଁ ହଁ।
ଆଉ କଣ ଦେଖିବାକୁ ମିଳେ।
କଣ?
କହିଲି ଆଉ କଣ ଦେଖିବାକୁ ମିଳେ ସେ ଯାତ୍ରାରେ।
ବଳଯାତ୍ରା ହୁଏ ତାପରେ ସମସ୍ତିଙ୍କର ଅ ମାନେ ଦଶହରା ମେଢ କରାଯାଏ।
ହୁଁ।
ଉଁ ହୁଁ।
କେତେ କୋଉ କୋଉ ଠାକୁର ପୂଜା ପାଆନ୍ତି?
ହୁଁ ଦୁର୍ଗା।
ଆଉ?
ଆଉ ମାନେ ହୁଁ।
ଶିବ, ହନୁମାନ, ଦୁର୍ଗା।
ହନୁମାନ ଠାକୁର ମୁଁ କେବେ ଦେଖିନି ହେଲେ ଦୁର୍ଗା ପ୍ରାୟତଃ ଦୁର୍ଗା କରୁଚନ୍ତି।
ଆମର ଏଠି ହନୁମାନ ଠାରଙ୍କୁ ପୂଜା କରାଯାଏ ଶିବଙ୍କୁ ପୂଜା କରାଯାଏ। ଆଉ ବେଶୀ କିଏ ବି ମିଛ କହିବାଟା ଅଲଗା। ମୁଁ ଜାଣିିବାରେ ତିନି ଜଣ ଠାକୁର ପୂଜା ପାଆନ୍ତି ହନୁମାନ ଶିବ ଆଉ ସେ ଦୁର୍ଗା।
ହଁ କେତେ ଉଁ ମାନେ ମୁଁ କେବେ ଯାଇକି ମେଢ଼ ଆସିଲା ପର୍ଯ୍ୟନ୍ତ ମୁଁ କେବେ ଦେଖିନି। ଦିନ ବାରଟା ଗୋଟେ ପର୍ଯ୍ୟନ୍ତ କିଏ ଦେଖିବ?
ଅଁ ହଁ।
ହଁ।
ଭାଶାଣି ହୁଏ।
ଅଳ?
କହିଲି ଭଷାଣି ହୁଏ ଯୋଉ କୁହାଯାଏ କି ରାବଣ ପୋଡ଼ି।
ହଁ ରାବଣ ପୋଡ଼ି ହୁଏ। ରାବଣ ପୋଡ଼ି ହେଇକି ଭସାଣି ନିଶ୍ଚିତ୍ ହବ।
ଭସାଣି ହୁଏ ରାବଣ ପୋଡ଼ି ହୁଏ ଲାଷ୍ଟେ ନା।
ନାଁ ନାଁ ରାବଣ ପୋଡ଼ି ଆଗ ହୁଏ ନା। ମାନେ ଯୋଉ ଆଜି ସନ୍ଧ୍ୟା ହଁ ଆଜି ସନ୍ଧ୍ୟାରେ ରାବଣ ପୋଡ଼ି ହେଲା। ତାପରେ ଭସାଣି ଷ୍ଟାର୍ଟ ହବ ଯେ କାଲି ଯାଇକି ଗୋଟେ ଦିଟା ଦିନ ଗୋଟେ ଦିଟା କି ପାଁଶ ଟା ଅଳେ ସରିବ ଭସାଣି।
ହଁ ହଁ। ଆପଣ ଯାଆନ୍ତି ଭସାଣି ଦେଖିବାକୁ?
ହଁ ରାତି ଚାରିଟାରୁ ଉଠିକି ଯାଏ ମୁଁ।
ରାତି ଚାରଟାରୁ?
ହଁ ଆଉ ଆଉ କିଏ ନହେଲେ ଗାଁ ଭିତରେ ଆଡ଼େ ପଶି କୋଉ ଗଳିମଳିରେ ଦେଖିବ? ଏଇ ବସଷ୍ଟାଣ୍ଡ୍ ରେ ବସଷ୍ଟାଣ୍ଡ୍ ରୁ ଆଉ ଟିକେ ପଛୁକୁ ଥିବେ ଏଇଠି ସେଠି ଦେଖି ଦେଖି ଆସିବୁ ସାତଟା ଆଠଟା ଅଳୁ।